ହାଲୋ।
ହାଲୋ।
ହଁ କଥା ହୁହନ୍ତୁ, କଁ କରୁଥିଲେ? ଏଇ ଆମର ଏଇଠି ଜଣେ ଯୋଉ ଏକ୍ସପାର୍ଟ କରି ଯାଇଚନ୍ତି ତାଙ୍କର ଆଜି ଦଶ ସବୁ ସୁଧି ହେଇକି ଆସିଲେତ ସବୁ ବସିଚନ୍ତି। ଯୋଉ କଣ ମାର୍ଜନା ହବା ପାଇଁ ସବୁ ସେଇ ଦେଖୁଥିଲି।
ଆଉ ଖାଇନଥିବତ ଏବେ?
ନାଁ ନାଁ ଖାଇନୁ ସକାଳେ ଖାଇଥିଲୁ ଆଉ ଖାଇନୁ ଖାଇବୁ ଜଷ୍ଟ ଆଉ ଟିକେ ପରେ ଖାଇବୁ ସାଢେ ଗୋଟେ ଖଣ୍ଡେ ବେଳେ।
ଓହୋ କିଏ ତମର ବନ୍ଧୁବାନ୍ଧବ କିଏ ଥିଲେନା କଣ?
ନାଇଁ ନାଇଁ ପଡ଼ିଶୀ ପାଖରେ ଆଉ ଗୋଟେ କାଷ୍ଟର ଆମ କାଷ୍ଟର ନୁହଁ ଏ ସେଏକ୍ସପାର୍ଟ କରି ଯାଇଥିଲେନା ସେ ଉଁ ଆମ ଦୁଆର ମୁହଁରେ ସବୁ ଟେଣ୍ଟ ହେଇଚି ବସିଚନ୍ ତ ମାର୍ଜନା ହୋଉଚନ୍ତି ସେଇଟି ଟିକେ ଦେଖୁଥିଲୁ।
ଓହୋ।
ହଁ ଦେହ ଭଲ ଅଛି ଭଲ ଅଛି ପୁଅଟାକୁବି ଅନେଇଥିଲି ରିସେଶ୍ ଥିରେ ଟିକେ ପଳେଇ ଆସେ ଘରେ ଖାଇ ଦେଇେଇକି ଯାଏ ହାଇସ୍କୁଲରୁ ଆଉ ସେ କାଇଁ ରିସେଶ୍ ହେଇନି ହେ
ଗୋଟେ ହେଇଚି ଆସିବ ଟାଇମ୍ ଲାଗିବ ଟିକେ ଆଉ।
ଆଉ କଁ ରୋଷେଇ ବାସ ସଇଲାଣି?
ନା ରୋଷେଇ ବାସ କରିନି କରିବି ଆଉ। ଆଉ ତମେ କଁ ରୋଷେଇ ବାସ ସବୁ କରିଚ?
ରୋଷେଇ ହେଇଚି ମଟର ଆଳୁ ତରକାରୀ ହେଇଚି। ଆଉ ଜହ୍ନି ଭେଣ୍ଡି ଫେଣ୍ଡି ଭଜା ହେଇଚି। ଆଉ ସଜନା ଶାଗ ଜହ୍ନି ପଡ଼ିକି ମୁଗ ଯାଇ ପଡ଼ିକି ଭା ଭାଜୁଛି ଆଉ ଆମ୍ବ ଅଛି ଖାଇବେ ଆଉ।
ହଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଏଇ ଥଣ୍ଡା ମତେ ଟିକେ ଥଣ୍ଡା ହେଇଯାଇଚି ସମସ୍ତେ ଭଲ ଅଛନ୍ତି। ସିଜିନ୍ ଚେଞ୍ଜ ହଉଚିନା ବର୍ଷା ଲାଗି ରହିଚି ତ।
ହଁ ବର୍ଷା, ଥଣ୍ଡା, ଗରମ ଚାଲିଚି ସେଥିପାଇଁ ଆଉ।
ଆଉ ଔଷଧ ଅଣିକି ଖାଇନାହାନ୍ତି।
ହଁ ଓଷଦ ଥଣ୍ଡା ଓଷଦ ପ୍ରାୟତଃ ଘରେ ଅଛି। ଆମେ ଟିକେ ଲାଗେ ଲାଗେ ଔଷଦଟା ଖାଏନି ଏଇ ପହରି ଅପୁରି ଦିନ ଗୋଟେ ଖାଇଥିଲି ଏଇନେ ଖାଇବିନି ଚାରି ପାଞ୍ଚ ଦିନି ଯାଉ। ଏ ଭଲ ହେଇଯିବ ସିଜିନ୍ ଚେଞ୍ଜ ହଉଚି। ପାଣି ଫାଣି ଟିକେ ସବୁବେଳେ ହଉଚିତ ଥଣ୍ଡା ହେଇଯାଉଚି ଆ।
ହଁ।
ଆଉ ସକାଳେ କଣ ଖାଇଥିଲେ?
ହଁ ସକାଳକୁ ରୁଟି କରିଥିଲି ଭଜା ଭାଜିଥିଲି ସେଉ ଖାଇଥିଲି ଆଉ।
ଆଉ ଏବେ କଣ ଅବିକା ରୋଷେଇ ହେଇନି ଏପର୍ଯ୍ୟନ୍ତ କେତେବେଳେ କରିବେ।
ନା, ଏବେ ଟିକେ କାମରେ ଥିଲି ରୋଷେଇ ହେଇନି ଏବେ କରିବି ଆଉ।
ଏ ଗ୍ୟାସ ରେ ହେଇଯିବ ସାଙ୍ଗେ ସାଙ୍ଗେ ଭଲପଟା ଭାତ ଆଉ।
ହଁ। ଚକଡୁଛି। ଲୁଣ ପକେଇ ଚକଡି ଦଉଚି। ଆଉ କଣ କୁହନ୍ତୁ। ହ୍ୟାଲୋ।
ଆଜ୍ଞା ଆଉ ସବୁ ଭଲ ଆପଣ କୁହନ୍ତୁ। ଆଉ କଣ ଖବର?
ଆଉ କଣ ସିଆଡେ ସବୁ କଣ ପର୍ବପର୍ବାଣି କଣ ସବୁ ଅଛି।
ନା ପର୍ବପର୍ବାଣୀ ଏବେ ତ ନାଇଁ କିଛି।
କଟକ ବାଲି ଯାତ୍ରା ଜାଣିଛନ୍ତି ନା?
ଆଜ୍ଞା ଜାଣିଛି।
ହେ ଯାଇଛନ୍ତି।
ନା ଜାଣିଛି ହେଲେ ଯାଇନି କେବେ।
ଆ କଟକ ବାଲିଯାତ୍ରା ତ ବହୁତ ଫେମସ ହୁଏ ଆମ। ମୁଁ ଯାଇଛି ଥରେ ଦିଇ ଥରେ ଯାଇଛି ଝିଅ ବେଳେ ଦି ଥରେ ଯାଇଛି।
ଲେ ବଡ ଆକାରରେ ହୁଏ ମୁଁ ଯାଇନି କେବେ ଶୁଣିଛି।
ଆ ବହୁ ତୁ ବଡ ମେଳା ବୁଲି ବୁଲି ବିି ଗୋଡ ଥକି ଯିବ।
ହଁ
ବହୁତ ଆଡୁ ବି ସବୁ ପର୍ଯ୍ୟଟନ ମାନେ ଆସୁ ପକେଇଥାନ୍ତି ବିଭିନ୍ନ ପ୍ରକାର ହସ୍ତ ହସ୍ତ ହସ୍ତ କାମ ଗଡା ବହୁତ ପଡିଥାଏ ଆଦିବାସୀ ଏ ଲୋକମାନେ ସବୁ ପକେଇଥାନ୍ତି ହାତରେ ଆଚାର ବନେଇକି। ସବୁ ପକେଇଥାନ୍ତି ଭେରାଇଟି ପ୍ରକାର ଆଚାର।
ହଁ।
ଏଗୁରା ସବୁ ଦେଖିବା ପାଇଁ ଭଲ ଲାଗେ ନୂଆ ନୂଆ ଜିନିଷ ଗୁରା ମୁଁ ଝିଅ ବେଳେ ଯାଇଛି ଆଉ ବି ମ୍ୟାରେଜ ପରେ ବି ଯାଇଛି ଦି ଥର ଆଉ ଝିଅ ବେଳେ ତିନି, ଚାରିଥ
ଆଜ୍ଞା। ଆଜ୍ଞା।
ଆଉ ଲକ୍ଷ୍ମୀ ପୂଜା କେମିତି କଣ ହୁଏ। ହାଲୋ।
ଆଜ୍ଞା ମୁଁ ଏତେଟା ଜାଣିନି କେମିତି କଣ ହୁଏ ବୋଲି ସେଟା।
ଆଉ ଢ଼େଙ୍କାନଳ ଲକ୍ଷ୍ମୀ ପୂଜାକୁ ଯାଇଛନ୍ତି ନା।
ନା ନା।
ଆଉ ଢେଙ୍କାନଳ ଲକ୍ଷ୍ମୀ ପୂଜା ତ ଫେମସ୍ ପୁରା ଆଉ
ହଁ ଏଇ ଲକ୍ଷ୍ମୀ ପୂଜା ଟା ଆମର ଏଇ ଏଠି ଇଏରେ ଲକ୍ଷ୍ମୀ ନାରାୟଣ ଟା ହେଲେ କୁଆଖିଆ ଜାରକରେ ଯାଇଛୁ ଆଉ।
ଆଉ ଲକ୍ଷ୍ମୀ ନାରାୟଣ ଲକ୍ଷ୍ମୀ ପୂଜା ଫେମସ ହଉଛି ଢେଙ୍କାନାଳ। ଢେଙ୍କାନାଳରେ ଚାନ୍ଦି ମେଢ କ ମାନେ ଭେରାଇଟି ଭେରାଇଟି ସବୁ ଆଉ। ।
ମୁଁ ଏଇ ଆମ କୁଆ ଖିଆ ଜାରକାରେ ହୁଏ ଯାଏ ଆଉ।
ଥରେ ଆସନ୍ତୁ ଢେଙ୍କାନଳ ଲକ୍ଷ୍ମୀ ପୂଜା ଦେଖିବେ ଏ ସବୁ ମା ମାନେ ବାପା ମାଙ୍କୁ ଧରିକି ଆସନ୍ତୁ ବୁଲିବେ ଢେଙ୍କା ଗାଁ ଲକ୍ଷ୍ମୀ ପୂଜା ଦେଖିଲେ ତମ ମନ ଛାଡିବନି ବହୁତ ବାଟ ମାନେ
ହଁ ଦେଖିବା ଯିବା ଥରେ କେବେ ଆଉ।
। ଦଶ ପନ୍ଦର କିଲୋ ରାସ୍ତା ବୋଧେ ଲମ୍ବାରେ ସବୁ ମେଢ ସବୁ ଠାଇଁ ଠାଇଁ। ହେଇବ ଚାଲିବା ପାଇଁ ପଡିବ ଦଶ ପନ୍ଦର କିଲୋମିଟର ବିଭିନ୍ନ ଜାଗା ଯାତ୍ରୀ ମାନେ ଆସିବେ ହୁଁ ପା ଫେମସ୍। ଢେଙ୍କାନଳ ଏଇ ଭାଲୁକୁଣି ଓଷା ବେଳକୁ ଲକ୍ଷ୍ମୀ ପୂଜା ପଡେ। । ପୁରା ବର୍ଷା ସେପଟରେ କେମିତି ରହୁଛି କଣ।
ହଁ ଏପଟୁ ବି ଦି ତିନି ଦିନ ହେଲା ହଉଥିଲା ଦି ଦିନ ହେଲା ବର୍ଷା ଆଜି ନାଇଁ। ତ ବର୍ଷା ଯଏ ଏମିତି ଖରାପ ହଉଛି ପୁଣି ପାଗ କଅଁଲେଇ ଦଉଛି ଏମିତି ଚଲେଇଛି ଆଉ ହବକି କଣ। କଣ ବର୍ଷା ସନ୍ଧ୍ୟା ବେଳକୁ
। ଆମର ତ ବର୍ଷା ହେବାର ଜୋର ହଉଛି ଝିପିଝିପିଝିପିଝିପି ସକାଳୁ ଚଲେଇଛି। ।
ହଁ ଏବେ ଲଘୁଚାପ ଟା ହେଇଛି ନା ସେଇଥିପାଇଁ ହଉଛି ବର୍ଷା ଲାଗେ ଲାଗେ ଆଉ।
। ଓକେ ଆଉ ଏଇ ଦି ମାସେ ବୋଧେ। ହୁଁ ଦଉନି ବହୁତ୍ ତାପମାତ୍ରା ଅଧିକ ହବ।
ହଁ।
ନିୟୁଜ୍ ରେ କହୁଛି ବହୁତ ତାପମାତ୍ରା ଅଧିକ ହବ। କିଛି କାମ କରିବନି କାଲି।
ହଁ ମାସ ଦି ମାସ ତ ଆଉ।
ଖାଲି ପକୋଡି ଛାଣୁଥିଲି ଯେ ମୋ ହାତ ଟା ଗୋଟେ ଫଟକା ହେଇଯାଇଛି।
କେମିତି ତେଲ ଫେଲ ଛିଟିକି ଗଲା ନା କଣ।
ହଁ। ଆଚୁଆଲି ପକୋଡି ଛନା ହଉଥିଲା ବି ମଟନ ଟା ହଉଥିଲା। ସେ ମଟନ ଯୋଉ ଆଳୁ ଟା ଛିଟିକି ପଡ଼ିଲା ଭାଜୁଥିଲି।
ହଁ ସେଇଥିପାଇଁ ଆଉ ଗରମ ଗରମ ତେଲ ପଡିଯାଇଛି।
ସେ ତେଲ ଟା ପଡିଯାଇଛି ବାହାରେ ବଡ ହେଇଯାଇଛି ହାତରେ। ହଁ।
ଆଜ୍ଞା।
ସେ ରୋଷେଇ ବାସନ ଫାସନ ମାଜିବା ପାଇଁ ଟିକେ ଅସୁବିଧା ହଉଛି। ଆଉ ନହେଲେ ଝିଅ ଯଦି କଲେଜ ନ ଯାଇଥାଏ ସେ ଟିକେ ମଜାମଜି କରିଦିଏ। ତା ମନ ଆଉ।
ନାଁ।
ତା ମନ ହେଲେ ଟିକେ କରିଦିଏ ନହେଲେ ନହେଲେ ଆଉ ଶୁଣିବ ନାହିଁ।
ଛୋଟ ଛୁଆ ପାଠ ପଢିବା ଛୁଆ ଏବେ ଟିକେ କରିବେ ସେଇଆ ଆଉ।
ଆଉ କହ କୁହ ତମ ସେପଟରେ କଣ ସବୁ ଟିକେ ଓଷା ବାର ଅଛି ଟିକେ କୁହନ୍ତୁ। ହ
ୟାଡେ ତ ସବୁ ପ୍ରକାର ଓଶା ହୁଏ ବେଶି ଆଡେ ବଡ ଆକାରରେ ଇଏଟା ହୁଏ। ଆମର ଦୁର୍ଗା ପୂଜା ଟା ଦୁର୍ଗା ପୂଜା କା କାଳୀ ପୂଜା ଅପେକ୍ଷା ଦୁର୍ଗା ପୂଜା ଟା ବଡ ଆକାର ହୁଏ ହଁ। ବଡ ଆକାରରେ ଭଲ ଭାବରେ ବହୁତ ପ୍ରସିଦ୍ଧ ଏଠି ଦୁର୍ଗା ପୂଜାଟା।
ହଁ।
ହଁ ସବୁ ଜାଗା ଜାଗାରେ ମେଢ ଫେଡ ବସେ ପୁରା ବଢିଆ ଆକାରରେ ହୁଏ।
ହ ଆଉ ଆଉ କିଛି ପର୍ବ ହୁଏନି
ଆଉ ସବୁ ହୁଏ ମାନେ ସେମିତି କିନ୍ତୁ ଏଇଗୁଡ଼ା ଟିକେ ବଡ ଆକାରରେ ହୁଏ ଆମର ଦୁର୍ଗା ପୂଜା, କାଳୀ ପୂଜା ଟିକେ ବଡ ଆକାରରେ ହୁଏ। କାଳୀ ପୂଜା ଅପେକ୍ଷା ଦୁର୍ଗା ପୂଜା ଟା ଆହୁରି ବେଶୀ ବଡ ଆକାରରେ ହୁଏ।
ହଁ ହଁ।
ଆଉ ସବୁ ସେମିତି ହୁଏ ଆଉ।
ହଁ ଆଉ ସେ ଭଳିଆ ଯାଜପୁର ଡିଷ୍ଟ୍ରିକ୍ଟରେ କାଳୀପୂଜା ଭଲ ହୁଏ।
ହଁ ଯାଜପୁର ଟାଉନ ଟା ରୋଡଟା ଟିକେ ଭଲ ହୁଏ ଆଉ ଟାଉନଟା ରୋଡଟା ଏଇ ଦି ଟାଙ୍କ ଭଲ ହୁଏ ଆଉ।
ଆଉ ଆପଣ କେତେ ଭଉଣୀ?
ଆମେ ଚାରି ଭଉଣୀ।
କଣ ତମେ ସାନ ନା ବଡ଼?
ନା ନା ମୁଁ ବଡ। ମୁଁ ବଡ ଆଉ ଜଣେ ତିନି ଜଣ ହଁ ତିନି ଜଣ ସାନ ଅଛନ୍ତି।
ଏବେ କଣ ପଢୁଛନ୍ତି ନା କଣ?
ଆଜ୍ଞା ଆଜ୍ଞା ହଁ ମୁଁ ଟିକେ ବାହାରେ ରହି ପଡୁଛି ଆଉ।
କଣ ସବୁ ଭଉଣୀ ମାନେ ପଢୁଛନ୍ତି?
ଆଜ୍ଞା ଭଉଣୀ ମାନେ ବି ପଢୁଛନ୍ତି। ଜଣେ କଲେଜରେ ଅ ଅଛି, ଆଉ ଜଣେ ସ୍କୁଲ ରେ ଅଛି ନା ଭାଇ ନାହାନ୍ତି ଖାଲି ଭଉଣୀ ଚାରି ଜଣ ଆମେ।
ଓ ହୋ ଆଜିକାଲି ତ ଝିଅ ପୁଅର କିଛି ଫରକ ନାହିଁ ଝିଅ ଯଦି ସର୍ଭିସ କଲା କି କଣ ହଁ
ହଁ ସେମିତି ଝିଅ ମାନଙ୍କୁ ପୁଅ ପରିକା ଦେଖି ପାଠ ପଳେଇକି ମଣିଷ ଟିକ କରିଦେଲେ ସେ ସେ ନିଜ ଗୋଡରେ ନିଜେ ଠିଆ ହେଇଗଲେ ହେଲା ଆଉ ସବୁ କ୍ଷେତ୍ରରେ ତ ଆଜି ପୁଅ ଅପେକ୍ଷା ଝିଅ ମାନେ ବେଶୀ ଇଏରେ ରହୁଛନ୍ତି
ପାଠ ପଢ଼ିକି କାମରେ ଲାଗିଲେ ପଇସା ରୋଜଗାର କଲେ ପୁଅ ଝିଅର ଫରକ ନାହିଁ କିଛି।
ଆଜ୍ଞା ସେଟା ତ ଠିକ ଅଛ
ହ
ଆଉ ଆପଣଙ୍କର କେତେ ଜଣ ପୁଅ ଝିଅ
ଗୋଟେ ପୁଅ ଗୋଟେ ଝିଅ
ହୁଁ
ଝିଅ ଟା ପ୍ଲସ ଥିରି ଏଥର ସେକେଣ୍ଡିର ହବ ପୁଅ ର ନବମ ରୋଷେଇ ସରିଲା ପରେ ବହୁତ କାମ ନା ଘର ଦ୍ଵାର
ହଁ ବର୍ତ୍ତନ ଫର୍ତନ ଧୁଆ ଧୋଇ
ହଁ ଘର ପୋଛା ପୋଛି ଯାବତ୍ୱ କାମ ଲାଗିଥାଏ ସେଇଆ ହ ଆଉ କଣ କୁହନ୍ତୁ
ଆଉ ରଜରେ କୁଆଡେ ଯାଇଥିଲ ବୁଲାବୁଲି ଆଜ୍ଞା ଆଜ୍ଞା ଠିକ ଅଛି।
ଆଉ କେତେବେଳେ କଥା ହବା ଉଁ
ଆଜ୍ଞା ଆଜ୍ଞା
ରହିଲି
ଆଜ୍ଞା